ହଁ।
ହଁ କୁହନ୍ତୁ।
ହଁ ଏଇ ଚାଲଚି କାମ ଘର କାମ ଆଉ। ନିଜ ଘର ଫର ସଫା କରିକି ଏଇନେ ଚା ବସା ହଉଚି ପିଇବା ପାଇଁ ଆଉ। ଆଜି ଆପଣ ସାଥୀ ଆମ ଆପଣଙ୍କର ମୋର ତିନି ଥର କନେକ୍ଟ ହେଇଗଲାଣି।
ହଁ ହଁ।
ଆଉ ଛୁଆ ଆସିଲେଣି ସ୍କୁଲରୁ।
ଅ ହଁ ଏମାନେ ଆସିିକି ଖାଇକି ଶୋଇଲେ। ବଡ ପୁଅ ଶୋଇଲା, ସାନ ପୁଅ ତାର ସ୍କୁଲ ଗାଡିରେ ଶୋଇ ପଡିଥିଲା ତ ଶୋଇଲାନି, ମ ତେ ବି ଶୋଇ ଦେଲାନି।
ଏ ଆଜି କଷ୍ଟ ଆଉ।
ହୁଁ ଆପଣ ଶୁଅନ୍ତି ଖରାବେଳେ?
ହଁ କାମ ନଥିଲେ ଶୋଇପଡେ।
ହ
ଆଉ କାମ ଆଉ ଥିଲେ ଶୋଇ ହୁଏନି ମତେ ଏବେ ବି ନିଦ ଲାଗୁଚି କାହିଁକିନା ମୁଁ ଚାରିଟା ରାତିରୁ ଉଠିଲିଣି। ତାପରେ ସକ ସବୁ କାମ ସାରିକି ଟିକେ କଲ୍ ରେ କଥା ହେଲି ତାପରେ ସିଲେଇ, ସିଲେଇ ପରେ ଫୁଣି ଛୁଆ ଆସିଲେ ତାଙ୍କୁ ଖାଇବା ପିଇବାକୁ ଦେଇକି ତାଙ୍କ କାମ ସାରିକି ଫୁଣି ହେଇ ଚାଲିଚି କାମ ଆଉ ଶୋଇ ହେଲାନି।
ହୁଁ। ମୁଁ ବି ସେଇଆ ଶୋଇ ପାରିଲିନି ଏମାନେ ସାଢେ ଚାରିଟାରେ ଖାଇସାରିଲେ ଇଏ, ତାପରେ ଟିକେ ଶୋଇବାକୁ ଚେଷ୍ଟା କଲି ଶୋଇ ହେଲାନି। ଆଉ ପାଞ୍ଚଟା ହେଲାଣି ଆଉ ଶୋଇ ହବନି, ଏବେ ମୋର
ହଁ ଏଇନେ ସନ୍ଧ୍ୟା ଟାଇମ ଟା ସନ୍ଧ୍ୟା ଦିଆହବ ପ୍ରାର୍ଥନା କରିବ ପୁଣି ଛୁଆଙ୍କୁ ଟିକେ ପଢେଇବ। ଆ ସଇଲା ତ ରାତି ହେଲା ଆଉ କଣ ଶୋଇବ।
ହଁ।
ଆଉ ବର୍ଷା ଫର୍ଷା ଉଠେଇଚି ନା ନାଇଁ?
ବର୍ଷା ବହୁତ ଜୋରେ ହେଲା।
କେତେ ଏବେ ଆଜି?
ହଁ ଏଇ ଛୁଆ ସ୍କୁଲ ଆସିବା ଟାଇମରେ ହେଲା ବହୁତ ଜୋରେ।
ହଁ ଇଆଡେ ସେମତି କାଲି ଏତେ ଜୋରେ ଘଡାଘଡି ବର୍ଷା ଯେ ଶୋଇ ହେଲାନି। ତାପରେ ଲାଇନ ଫାଇନ୍ କଟିଗଲା। ଆଜି ପର୍ଯ୍ୟନ୍ତ ସେମିତି ମେଘୁଆ ହେଇକି ଅଛି ବର୍ଷା ହବ କି ନହବ କିଏ ଜାଣିଲା।
ହୁଁ। ଆଉ ଏଇ ଆଉ ଚା ପିଅନ୍ତି ନା ଆପଣ?
ହଁ ଏମିତି ମାନେ ମନ ହେଲେ। ମୁଁ ଚା ମତେ ମାନେ ଚାହାଟା କରିବାକୁ ମତେ ଭାରି କଷ୍ଟ, ମୁଁ ସବୁ କାମ କରିଦେବି କିନ୍ତୁ ମୋର ଆଜି ପର୍ଯ୍ୟନ୍ତ ଚା ଟା ହେଲାନି। ମୋର
ତ ଚା ବହୁତ ପିଏ।
ହୁଁ।
ମୁଁ ଚା ପିଏ।
ନାଇଁ ମୋର ମନ ହେଲେ ଏମତି କେତେବେଳେ କେମତି ଟିକେ ମନ ହେଲା କି ଥଣ୍ଡା ଲାଗିଲା ଟିକେ ପିଇ ଦିଏ। ଆଉ ମୋ ହଜବେଣ୍ଡ ଯିଏ ତାଙ୍କର ଡାଇବେଟିସ୍ କିନ୍ତୁ ସିଏ ଦିନୁକୁ ପାଞ୍ଚଥର ଲେଖା ଚା ପିଇବେ। କି ଭାଇ କେତେ ଦିନ ହେଲାଣି ମେଡିକାଲ ଦେଖେଇ ନାହାନ୍ତି ମେଡିସିନ ଖାଇ ନାହାନ୍ତି। ତ ତାଙ୍କୁ ବି ଚା ଦଉନି କି ମୁଁ ବି ପିଉନି।
ସୁଗର ଫ୍ରି ପକେଇ ପିଉନାହାନ୍ତି।
ସେଇଟା ମଝିରେ ଆଣିକି ପକେଇଥିଲି କିନ୍ତୁ ଡକ୍ଟର କହିଲେ ଯେ ଏଇଟା ବହୁତ ଖରାପେ। ଦେହ ପାଇଁ ସେଇଥିଆଇଁ ବନ୍ଦ କରିଦେଇଚି। ଚା ଟାଇମ ରେ ତାଙ୍କୁ ଦେଇ ଦଉଚି ଯୋଉ ଲେମ୍ବୁ ଲୁଣ ପାଣି କରିକି। ନହେଲେ ଚିନି ପକଉନି ‌।
ହାଲୋ।
ହାଲୋ
ଆଜ୍ଞା କୁହନ୍ତୁ।
ହଁ ଏମତି ଆଉ ନହଲେ ଏଇ ‌। ଚାରଟା ବେଳକୁ ତ ସିଏ ତ ଆସୁ ଆସୁକା ହେଇଯାଉଚି ନଅଟା। ଆସିଲେ ଏକାଥରେ ଖାଇବାକୁ ଦେଇ ଦଉଚି ଆଉ ଚା ଫା କିଛି ଦଉନି ଏଇ ଦି ମାସ ହେଇଗଲା ଗଲାଣି ଏମିତି କରୁଚି ଡାଇବେଟିସ ପେସେଣ୍ଟ ତ ହେଲେ ସେଇଆ ଆଉ।
ହୁଁ।
ଆଉ ରାତି ରୋଷେଇ ଆରମ୍ଭ ହେଇନି ‌।
ନା ମ ଏବେ ତ ଖାଇକି ଏମାନେ ଶୋଇଲେ ‌। ଏବେ ମୁଁ। ସବୁ ବାସନ ଧୋଇ ଦେଇଚି କିନ୍ତୁ ରୋଷେଇ ଘର ସଫା କରିନି କରିବି ଫେରେ ସନ୍ଧ୍ୟା ଦେବି।
ଓହୋ ନା ଆମର ସବୁ ମୋର ସବୁ କାମ ସରିଲାଣି। ମୁଁ ଅଟା ଦଳି ଦେଇଛି ଚକଟି ଦେଇଛି ଯୋଉ ରୁଟି କରିବି ବୋଲି ସୋୟାବିନ୍ ତିନ୍ତେଇ ଦେଇଛି ‌। ମୋ ଝିଅ କୁ ତାର ସନ୍ଧ୍ୟା ଦେଇଦବ ମୁଁ ମୋର ଘର ଫର ଓଳାଉଳି କରିକି ରୋଷେଇ ଘର ଏଇନେ ସ ସଫା କରିକି ବାସନ ମାଜିକି ହେଇ ଯଷ୍ଟ ଆସିଲି ମତେ କାମ ପଡି ଥିଲେ ବା ଗୋଟେ ସବୁ ଝିଅ। କାମ ପଡିଥିଲେ ଯମା ଭଲ ଲାଗିବନି ସେଇଟା। ସାରିକି ପଛେ ଟିକେ ତମେ ଧୁ ଶୋଇ ପଡିବ।
ହୁଁ।
ପଢିଥିଲେ ଜମା ଭଲ ଲାଗିବନି। ଯମତି ମୁଣ୍ଡ ଉପରେ ଗୋଟେ ଝିଅ ହେଲାଣି ବା ନଅ ବର୍ଷର।
ହୁଁ।
ନଅ ବର୍ଷର ‌। ହଁ ସନ୍ଧ୍ୟା ଦେଇ ଦଉଛି ଠାକୁର ପୂଜା ବି କହିଲେ କରି ଦଉଛି ବତେଇଦେଲେ। ଆଗେ ଆଗେ ତାକୁ ବତଉଥିଲି ସେ କିନ୍ତୁ ଏବେ ନିଜେ କରିଦଉଛି।
ହୁଁ।
ଆଉ ଯଦି ଲୁଗାପଡା ତୋଳିକି ଶୁଖେଇକି। ଯଦି ଆସଥିବି ତାକୁ କହିବି ଝିଅ। ତୋଳି ଆଣେ ସେ ତୋଳିକି ଆଣିକି ଗଦେଇ ଦେଇଥିବ ସବୁ ଏକାଠି କରିକି। ମୁଁ ମୋର ଭାଙ୍ଗି ଭୁଙ୍ଗିକି ରଖିବି।
ଉଁ।
ଝିଅକୁ ମୋ ପାଖରୁ ଟୋଟାଲ କୁଗଡେ ଛାଡୁନି ଯଦି ଖେଳିବୁ ସେଇ ଗେଟ୍ ଭିତରେ। କାହା ଘରକୁ ଯିବୁନି କୁଆଡେ ଯିବୁନି ପାଠ ଆଉ ମୋ ସହିତ ସେ ମୁଁ ଛେ ତା ସିଏ ଘର ଓଳଉଛି ତାପରେ ମୁଁ ଘର ଓଳଉଛି। କିନ୍ତୁ ତୁ ଓଳା‌ ଏମିତି ଆଉ। ଆଜିକାଲି ଛୁଆଙ୍କୁ ବି ଏତିକିରେ ନ ରଖିଲେ ବିଗିଡି ଯାଉଛନ୍ତି ତେଣିକି ବଡ ହେଲେ ତା ଭାଗ୍ୟ ଯାହା। ଥୀବ ସେ ତାର ସେଆ ହବ ଆଉ କଣ କରିବା।
ହଁ।
ଏବେ ଯେହେତୁ ଆମ ହାତରେ ଅଛି, ଆମେ ଟିକେ ଟ୍ରାଏ କରିବା ଭଲ ହବା ପାଇଁ ଆଉ।
ହୁଁ ଭାରି ଡର ମାଡେ ଛୁଆଙ୍କ ପାଇଁ।
ହଁ ବେଶୀ ଝିଅ ପାଇଁ।
ଝିଅ ହଉ ପୁଅ ହଉ ନା ସବୁ ସମାନ।
ପୁଅ ପୁଅଟା ଏତେ ଚଗଲା ନା ମୋର। କିନ୍ତୁ ମତେ ମୋ ଝିଅ ପାଇଁ କିନ୍ତୁ ବେଶୀ ଡର। କାଇଁନା ପୁଅ ଆଉ ଝିଅ ଯୁଆଡେ ଯାଉଛି ହେରି ପୁଅ ସିଆଡେ ପଳଉଛି। ଆରେ ଏଇଠି ଯୋଉ ଇନକେସ୍ ହେଲାଣି, ଏଇଠି ଦି ଚାରିଥର ଯୋଉ ଝିଅଙ୍କ ଛୋଟ ଛୁଆଙ୍କ ଇଏରୁ
ହଁ ହଁ ତିନି ମାସର, ଛଅ ମାସର ଓଡିଶାରେ ଏବେ ବେଶୀ ହେଲାଣି।
ସେଇଥିପାଇଁ ତାକୁ ମୁଁ କୁଆଡେ ହିଁ ପଠଉନି।
ହୁଁ।
ସ୍କୁଲ ଯାଉଛି ଯେତେବେଳେ ସେ ଘରୁ ବାହାରୁଛି ତାଙ୍କ ମ୍ୟାମଙ୍କୁ ଫୋନ କରିକି କହିଦଉଚି। ତାଙ୍କ ମ୍ୟାମ ସେ ସ୍କୁଲରେ ପହଞ୍ଚୁଚି ତ ତାଙ୍କ ମ୍ୟାମ ମତେ ଫୋନ କରିକି କହୁଛନ୍ତି ନାଇଁ ଝିଅ ପହଞ୍ଚିଲା।
ହୁଁ। ଆଉ।
ଏମତି ଆଉ।
ହୁଁ।
ଆଜିକାଲି କେତେ ଡରିକି ବି ରହିବ।
ହଁ।
ତାପରେ ସ୍ଵାମୀ ଗଲେ ସିଏ ରାତି ନ ପାହୁଣୁ ଯିବେ ଯେ, ରାତି ହେବ ଆସିବେ। ଆଉ ଯାହା ତ କରିଆ କ ଥା ନିଜେ କରିବ, ହଁ ଏଇଠୁ ବୟାଳିଶ ପଇଁଚାଳିଶ କିଲୋମିଟର ଯାଉଛନ୍ତି।
କେତେ ପଇଁଚାଳିଶ କିଲୋମିଟର।
ହଁ ଡୁବୁରୀ ଯାଜପୁର ଜାଣିଥିବେ?
ହଁ ଡୁବୁରୀ ଜାଣିଚି।
ଡୁବୁରି ଆଗୁକୁ ଯୋଉ ଜିନ୍ଦଲ ପ୍ଲାଣ୍ଟ ସେଇଠିକି ସେ ଯାଉଛନ୍ତି।
ଓ ଜିନ୍ଦଲକୁ ଯାଉଛନ୍ତି। ଜିନ୍ଦଲରେ ତ ଆମେ ଥିଲ ଇଏ ମାନେ ଆମ ମାନେ ଆଙ୍କ ବାପା ଯିଏ ଆମର ଯୋଉ ସ୍ୱାମୀ ଥିଲେ।
ହଁ।
ହଁ ହଁ। ଆମେ ଯାଜପୁର ରୋଡରେ ରହୁଥିଲୁ, ସେ ଡୁବୁରୀ ସେଇ ଜିନ୍ଦଲକୁ ସେ ଯାଉଥିଲେ।
ହଁ ଇଏ ଯାଉଛନ୍ତି ଏଇଠୁ ଆମର ଢେଙ୍କାନାଳ ଆମ ଗାଁରୁ ଜିନ୍ଦଲ ହେଇଯାଉଚି ବୟାଳିଶ କିଲୋମିଟର।
ଉ ହୁଁ।
ବହୁତ ବାଟ ହେଇଯାଉଚି, ଆଠଟାରେ ଡିଉଟି ହେଲେ ତାଙ୍କୁ ଏଠୁ ଛଅଟାରେ ଯିବାକୁ ପଡୁଚି।
ହୁଁ।
ଆଉ ସାତଟାରେ ଏବେ ସାତ ରୁ ସାତ ବାର ଘଣ୍ଟା ଓ ଟି ଫୋଟି ମିଶେଇକି କରୁଚନ୍ତି। ତ ତାଙ୍କୁ ପାଞ୍ଚଟାରୁ ଯିବାକୁ ପଡୁଚି।
ଉ ହୁଁ। ପୁରା ଏକା ରହିଯାଉଛନ୍ତି ଘରେ ନା?
ହଁ ଏକା ଇଆଡେ ଶାଶୂ ଶଶୁର ଯେ, ଶାଶୂ ଯେ ମାନେ କବାଟ ଖୋଲିଲେ କେର-କେର-କେର ଆରମ୍ଭ ହେଇଯାଉଚି।
ତମ ଘର ପାଖରେ ହିଁ ରୁହନ୍ତି କି ସେ?
କିଏ?
ଶାଶୁ?
ହଁ ଆମେ ସେଇ ଗୋଟିଏ ଘରେ ହିଁ ରହୁଚୁ।
ଓ।
ସେପଟ ରୁମ୍ ରେ ସେପଟ ଯୋଉ ରୁମ ଗୁଡା ଅଛି ସେ ସେପଟେ ତାଙ୍କର ରହୁଛନ୍ତି। ଏପଟ ରୁମ ଗୁଡାରେ ମୁ ମୁଁ ସିଏ ତାଙ୍କର ସବୁ ରୁମରେ ଚଳୁଛନ୍ତି। ମୋର ମୁଁ ମୋ ରୁମ୍ ର। ଆଉ ପଟିକ ଆଉ ଯେହେତୁ ଏପଟେ ରହିଲି ଆଉ ରୋଷେଇ ଘର ଏତେ କିଛି। ଛଡ ମୁଁ ଆଉ ଟୋଟାଲ କୁଆଡେ ଯିବିନି।
ହୁଁ ହୁଁ। ହୁଁ ହୁଁ ଆଉ ତାଙ୍କ ରୋଷେଇ ଅଲଗା?
ହଁ ସେ ତାଙ୍କର ସେପଟେ ରୁମ ରେ ରୋଷେଇ କରୁଛନ୍ତି। ମାନେ ଶାଶୁ ମାନେ ବି ଏମିତି ଥାନ୍ତି କିଛି ମାନେ ଭୁଲ ବି ନାହିଁ। କ ସମସ୍ତେ କହିଲେ ଯିଏ ନ ଦେଖିଚି ସିଏ ଜାଣିପାରିବନି ଯେ ମୋର ମୋର ଗୋଟେ ହ ହଉ ତ ଖରାପ ଅଭ୍ୟାସ କି ଭଲ ଅଭ୍ୟାସ ମୁଁ ଜାଣିନି କିନ୍ତୁ ମିଛରେ ମତେ କହିଲା ମାନେ ମୁଁ ସାଙ୍ଗେ ସାଙ୍ଗେ ସେଟା ନେଉଡେଇକି ଉତ୍ତର ଦେଇଦିଏ ଯେ ମୁଁ ଏଇଟା କରିନି। ଯୋଉଟା କରିନି ସେଟା କେମିତି ବି ମୁଁ କହିବି କରିନି ମୁଁ ତାଙ୍କୁ କହିି କି ଗଲି ଯେ ମୁଁ ଯାଉଚି ଆମ ବାପ ଘରକୁ ପରଦିନ ଆସିବି, ମୁ ମୁଁ ମତେ କହିଲେ ହଁ ଯା ବୋଲି ମୁଁ ଆମ ଘରେ ଯାଇକି ପହଞ୍ଚିଚି ମୋ ଭାଇ ଭାଉଜ କହିଲେ ମୋ ଜନ୍ମ ଦିନ ଥିଲା, ମୋ ବାପା ବାପା ଏବେ ବି ମୋ ଜନ୍ମଦିନ କରୁଚନ୍ତି, ତ ମୋ ବାପା କହିଲା ଯାହା ତମେ ସମସ୍ତେ ବୁଲି ଆସିବ, ଆମେ କପିଳା ବା ଯିବା ପାଇଁ କପିଳାସ ମନ୍ଦିରରେ ଫୋନ କରିକି ମୋ ସ୍ଵାମୀ କି ଶୋଧିଲେ। ସେ ମା ପୁଅ ଲାଗିଲେ, ମୁଁ କିନ୍ତୁ କୋଉଥିରେ କିଛି କହିହନି ମୁଁ ଖାଲି ତାଙ୍କୁ ଏତେ କହିଲି ମୁଁ କହଲି ଯାହା ତ ହେଲା ହେଲା ଭୁଲ ହେଇଗଲା ଆଉ ଏଥରକ ଯୁଆଡେ ଯିବି ତମ କହିକି ଯିବି। ବା ମୁଁ ଭାବିଲି କଣ କି ବାପ ଘର ଯିବାକୁ କହିଲି ବାପଘରୁ କପିଳାସ ପଳେଇଲି ସେଇଥିପାଇଁ ମାଗିଛନ୍ତି କି କଣ ମୁଁ ହେଟୁ ଭୁଲ ମାଗିଲା ବେଳକୁ ମତେ ଖରାପ ଭାଷାରେ ଗାଳିଦେ ଆଉ ସେଇଠୁ ଆଉ ମୋ ହାତରୁ ଖାଇଲେଣିି।
ହୁଁ।
ଏତିକି କଥା ମୁଁ ଖାଲି ତାଙ୍କୁ ଏତିକି ପଚାରିଲି ସେ ତମ ଝିଅ ତମ ବାପ ତମ ଘରକୁ ଆସୁନାହାନ୍ତି ନା। ଯଦି ତମ ଝିଅ ତମ ଘରକୁ ଆସୁଛନ୍ତି ମୁଁ ମୋ ବାପ ଘରକୁ ଗଲି। ଭୁଲ କଣ ଟା କଲି ଏତିକି କାଇହିଁ କହିଲି ମାନେ ମତେ ଉତ୍ତର ଦେଲୁ ମତେ ଜବାବ ଦେଲୁ ଆମ ଗୋଟେ ଝିଅ ଆମେ ଏତିକି କହିବା ଅଧିକାର ନୁହଁ।
ନା ନା ଠିକ କରିଚନ୍ତି।
ଏମିତି ଆଉ।
ହଁ। ଠିକ କରିଚନ୍ତି କହିକି।
ହଁ ମ ଗଲେ ମୁଁ ଯୋଉଟା କହିବି ମୁଁ ଯୋଉଟା କହିି ସେ ମୁଁ ମାନିଦିଏ ଯେ ହଁ ମୁଁ ଏଇଟା ତାଙ୍କୁ କହିଚି। କିନ୍ତୁ ସିଏ ମୋ ହଜବେଣ୍ଡ ଥିଲାବେଳେ କିଛି କହିବେନି, ମୋ ହଜବେଣ୍ଡ ଗଲା ପରେ ମତେ ବୋହୁତ ଖରାପ ଭାଷାରେ ଗାଳି ଦିଅନ୍ତି, ସେଠୁ ନା ମାନେ ମତେ ଧର କହିବେ ତୁ ଅମ କରିଥିଲୁ କି ଖରାପ କାମ କରିଥିଲୁ, ମତେ ଏମିତି କରିଥିଲୁ ମୁଁ ଆଡେ କହ ତମେ ଯଦି ବହୁ ତୁ ଏମିତି କହିରୁଥିବ ଝିଅ ବି ତମର ଏମିତି କରିଥିବ। ଝିଅକୁ ତମେ ବି କହ ଝିଅକୁ ବି ତମେ ଏମିତି କୋହୁଥିବ।
ହୁଁ।
ସ୍ଵାମୀ ଆସିଲେ କହିବେ ତୋ ସ୍ତ୍ରୀ କହିଲା ଏମିତି। ସେମିତି ସେଠୁ ସେ କହିବେ ତୁ ଏମିତି କହିଚୁ ମୁଁ ହଁ ମୁଁ ଏମିତି କହିଛି ତମ ବୋଉ ଏଇଆ କହିଲାଠୁ ମୁଁ ଏମିତି କହିଲି ସେ କ ମୁଁ ମୋ ପୁଅ ମୁଣ୍ଡରେ ହାତ ରଖିକି କୋହୁଚି ମୁଁ କହିନି। ଥରକୁ ପାଞ୍ଚ ଥର ଏମିତି ହେଲା ମତେ ବହୁତ ବାଡି ହେଇଛନ୍ତି ବହୁତ ପ୍ରଚର ହେଇଛି ଏଠି ତାପରେ ମତେ ଗୋଟେ ମୋବାଇଲ ଦେଲେ ସିଏ ତେଣୁଙ୍ଗରି ଯେତେବେଳେ କଳି ହେଲା ମୁଁ ସାଇଲେଣ୍ଟ ହେଇଯିବି ତାଙ୍କ କଥା ସବୁ ମୋବାଇଲ ରେ ରେକର୍ଡିଙ୍ଗ କରେ ତାପରେ ରାେ ଆସ୍ତେ ସଵାମୀ ସବୁ ଶୁଣିଲାଠୁ ଜାଣିଲାଠୁ ଏବେ ହୁଁ ଯୋଉ କିଛି କହୁନାହାନ୍ତି ମାନେ ମା ବାପା ମା ବାପାଙ୍କୁ ବି କିଛି କହୁନାହାନ୍ତି ମତେ ବି କିଛି କହୁନାହାନ୍ତି ଯଦି ସିଏ ଆସିକି କହିବେ ତୋ ସ୍ତ୍ରୀ ଏଇୟଆ କଲା କି ସେଇୟଆ କଲା ଆ କଲା ସେଡୁ ଏ ସେ କବେ ଆଉ କରିଦେଇଛି ତ ଆଉ କଣ ହବ କରିଦେଇଛି ତ କାହିଁକିନା ସେ ଜାଣିଛନ୍ତି ମୁଁ ଏଇଟା କରିନି ଆଉ କହିଲେ କଣ ତାକୁ ବାଡେଇଦବି ନା ମାରିଦବି ତ ଦେଇଛି ଶୋଇଲା ଆଉ ଏତିକି ସେଇଟା ମୋ ଶାଶୁଘର ରାାଗ ଯେ କାହିଁକି ସ୍ ସପଟ ନଉଛି ସେ ସବୁବେଳେ ସବୁବେଳେ ଚାହାନ୍ତି ଯେ ମତ ସ ସ ଗୁଡେ ବାଡନ୍ତି ମତେ ଲାଷ୍ଟେଳେ ମତେଳେ ଭଡା ସେି ଆମର ଯେତେବେଳେ ଝଗଡା ହୁଏ ଆମ ଶାଶୁ ଆସିକି ଯୋଉ ସବୁ ମୁଠା କରିକି ମତେ ଖରାପ ଭାସ କହନ୍ତି ହେଇଛି ହେଇଛି ତତେ ହେଇଛି ଠିକ ହେଇଛି କହିଲି ହୁଁ ଆଉ ମୁଁ ସେଇଠଆ ମୁ ସବୁବେଳେ ଏକା ରୁହେ ଆଉ ଏଇ ଆପ୍ ଖୋଲିଲା ଦିନରୁ ମୁଁ ସମସ୍ତଙ୍କ ସାାଇ ଟିକେ ରଖି ଦଉଛି ନହେଲେ ମୁଁ ପୁରା ଏକା ସବୁବେଳେଉ। ସବୁବେଳେ ସବୁବେଳେ ରୁ କବାଟା ଆମର ଦିଆ ହେଇଯିବ ଘର ଭିତରେ।
ହୁଁ ହୁଁ।
ହୁଁ ସେଆଉ। ଆଉ ପୁଅ ବୋଧେ ଉଠିଲଣି ନା କଣ ସାନ ନା ସାନ ପୁ ତ ଶୋଇନି।
ସୋଇିଲଣିି ପରା।